ହ୍ୟାଲୋ
ହୁଁ।
ହ୍ୟାଲୋ
ହଁ, ହ୍ୟାଲୋ।
ହ୍ୟାଲୋ
ହଁ।
ଅଫ୍-
କଣ କରୁଛନ୍ତି?
ଏଇ ଖେଲତେ ଆସିଥିନି।
ଓହୋ କଣ କ୍ରିକେଟ୍?
ହଁ।
ହ ବର୍ଷା ହଉନି କି ସେପଟେ? ହଁ ଏପଟେ ଟିକେ ଝିପିଝିପି ହଉଛି।
ଓହୋ ଏପଟେ ଛାଡିଥିଲା ବର୍ଷା ଏବେ ଆସି ହଁ ଏପଟେ ହେଲାଣି ଏବେ ଆମେ ଆସିିଥିଲୁ ଖେ ଆସିଥିନ ଖେଳଥେ ଏବେ ବର୍ଷା ତ ହେଲା ନା ମ ବର୍ଷା ହେଲା
ହଁ ଏପଟେ ଏ ଯୋଉ ଦିନ ବେଳେ ତ ବର୍ଷା ସହିତ ବିଜୁଳି ବି ଘଡଘଡି ମାରୁଥିଲା। ଆଉ ଏବେ ଟିକେ କମିଛି।
ଓହୋ। ଆମର ବି ଏପଟେ ବର୍ଷା ଉଠେଇଥିଲା ଆମେ କହିଲୁ ହବନି ନା କଣ ଦିନ ମାନ ହଉଥିଲା। ତାପରେ ବର୍ଷା ଛାଡି ଯାଇଥିଲା ଘଣ୍ଟ ଘଣ୍ଟେ ଦେଢ ଘଣ୍ଟା ଆମେ କହିଲୁ ହବନି ଖେଳିବା ଆଉ ଆସିଥିଲେ ସବୁ ପିଲା ତାପରେ ବର୍ଷା ପୁଣି ପକେଇଲା ଆଉ ଖେଳ ବନ୍ଦ ଆଜି। ବର୍ଷା ବି ଉ ଉଠେଇଛି ପୁରା ଜୋରସୋର।
ଓହୋ ଖେଳିବା ପାଇଁ ତାହେଲେ ଆସିଥିଲେ ଆପଣ?
ହଁ।
ଉଁ ହୁଁ।
ଦେଖିଆ କୁ ହଁ। ଦେଖିଆ କୋଉ ଦିନ ବହୁଣୀ ଏଇନା ତ ଭାତ ଆଉ ଚିକେନ୍ କଷା। ଆଉ ଅଣ୍ଡା ତରକାରୀ ହେଇଥିଲା ଆପଣ କଁ ଖାଇଥିଲେ?
ଆ ମୁଁ ବି ସେଇଆ ଖାଇଥିଲି ଯୋଉ ଭାତ ଡାଲି ଚିକେନ୍। ତରକାରୀ। ଆଜି ତ ବର୍ଷା ହଉଥୁଲା ଯାହା ବି ହେଲେ ଗରମ ଗରମ ଖାଇବାର ପୁରା ମଜା ଟିକେ ଅଲଗା ଲାଗିଲା।
ହଁ ଏଇ ପାଗୁକୁ ତ ପକୁଡ଼ି ଆଉ। ଏଇ ସକାଳେ ଜଳିଖିଆ। ଆମର ଏଇଠି ପାଖର କେସଦୁରାପାଲ ଅଛି ସେଇଠି ପଳେଇଥିନୁ ଜଳିଖିଆ ସକାଳ ଆଉ ଗାଧୁଆଳେ ହଁ। ଗାଧୁଆଳେ ଏଁ ସେଇଆ ଆଉ। ଭାତ ଆଉ ଗାଧୁଆଳେ ହାତ ଆମ ପଖାଳ ଭାତରେ ପଲା ଆଜି। ଚିକେନ କଷାକୁ ପଖାଳ ଭାତଟା ବି ଭଲ ଆଜ୍ଞା। ଆଉ ରୁଖିଆ ସନ୍ଧ୍ୟାଳେ ସନ୍ଧ୍ୟା ହଉ ଦେଖିଆ।
ହଁ ସନ୍ଧ୍ୟା ହଉ ଦେଖା ଦେଖିଆ ଯିବା କଣ ଟିକେ ଜଳିଖିଆ ଫଳିଖିଆ ଖାଇଦବା।
ଅ ଆପଣ ତ ଖାଇ ଦୋଉଚନ୍ତି। ସ ସନ୍ଧ୍ୟା ବେଳେ ଖାଉଛନ୍ତି ଦିନ ବେଳେ ଖାଉ ସକାଳେ ଖାଉଚନି ଆମେ ତ ହଷ୍ଟେଲରେ ରହିଲୁ। ଆଉ କିଏ ଦବ? ସଖାଳେ ଯାହା ଦେଇଥିଲେ କ୍ୟାନ୍ ଟିନିରେ ଚକୁଳି ଉଁ ପିଠାକୁ ଏଣେ ମଟର ତରକାରୀ। ତାପରେ ଦିନ ବେଳେ ଦେଇଥିଲେ ଭାତ ଡାଲି ଚିକେନ ତରକାରୀ ଆଉ ସନ୍ଧ୍ୟା ଏଳେ ତ କିଛି ଦେବେନି ଯାଇକି ରାତି ନଟା ବେଳୁକୁ ଭାତ ଖାଇବାକୁୁ ପଡ଼ିବ।
ଓହୋ ଆପଣ ଅଛନ୍ତି ହଷ୍ଟେଲରେ?
ଅଁ ହଁ ମୋର ହଷ୍ଟେଲ୍।
ଓହୋ ବର୍ଷା ବି ହୋଉଚି ପୁରା ଜୋର ସୋରରେ। ହଁ କ୍ୟାଣ୍ଟିନି ଖାଇବାଟା ତ ପୁରା ବଢି଼ଆ ଖାଇବା ଆଉ।
ହୁଁ ଏଇଠି ତ ଖାଇ ଖାଇକା ହଷ୍ଟେଲ୍ ଖାଇବା ଆଉ ଭଲ ଲାଗୁନି।
ହଉଠାରୁ ଏରାକ ଉଁ ଡାଲି ହିଁ ଇଏ ଜାଇ ଅଲଗା ହେଇଯାଉ ଥୁ ଉଅ ପାଣି ଅଲଗା ହେଇଯାଉଥୁବ।
ଆଉ ହଷ୍ଟେଲ୍ ରେ ତ ମାନେ କହିବାକୁ ଗଲେ ଏ ଯୋଉ ଉଁ ଯୋଉ କରିକି ଦୋଉଚନ୍ତି ଉଁ ଉଁ ଡାଲିରେ ପେଜ ଗୋଳେଇ ଦୋଉଚନ୍ତି ଯୋଉ ଯେମିତି କି ଡାଲିଟା
ଉଁ ହୁଁ।
ସେମତି କରି ଦୋଉଚନ୍ତି ମୁଁ ଡାଲି ଆଉ ଖାଏଉନି ମୋ ଇଚ୍ଛା ଛାଡ଼ି ଗଲାଣି ଡାଲି।
ଡା ହୁଁ ହଷ୍ଟେଲ ଦଳା ଏଇ ଯୋଉ ପଢ଼ୁଥିଲି ଆଇ ଟି ଆଇ କରୁଥିଲି ହେଠି ଯୋଉ ଆମ ଶାଳପଡ଼ା। ସେଠି
ଉଁ ହୁଁ।
ରହିତିଲି ମୁଁ ଡାଲି ଜାଇ ଅଲଗାକୁ ପାଣି ଅଲଗା ଭାତ ସ ବୋହିଯାଇଥିଲା।
ଅଁ ହ।
ଅ ହଟେଲେ ଖାଇବା ଟା କୁହନା ଏରା କାନ୍ଦ ଆସିବ ଇଛା ହବନି ଖାଇ ତେ।
ଓ ହୋ। ଆଉ ଆପଣଙ୍କ ଘର କୁଆଡେ?
ଆମର ଜାଣିଚ ଏ ବ୍ରାହ୍ମଣୀପାଳ
ନା ନା ହଁ ଜାଣିଚି କଣ ସେ ଶୁଣିଚି
ସେଇପଟ ଲାଇନ୍ ଆପଣଙ୍କ ଘର?
ହଁ ଆମ ଆନ୍ଦପୁୁର।
ଓ ହୋଁ
ତ ମୁଁ ସେ କଣ ସେ ଶୁଣିଚି ଆପଣ ଟମକା ପାର୍କ ଯାଉଥିବେ ବୁଲାବୁଲି କରିବା ପାଇଁ।
ହଁ ହଁ ଟମାକା ପାର୍କ ଆମଠୁ ବହୁତ ପାଖରେ ନା।
ଅ ଆଉ ଏପଟେ ରଜ ଆସୁଚନ୍ତି ଆମ ପଟେ? ଏବେ ପଦମ୍ ପୁର ରଜ ଆଉ
ହଁ ପଦମ୍ ପୁରରେ ମୋର ଗୋଟେ ସାଙ୍ଗ ଅଚି ଆନ୍ଦପୁର ଯିଏ ମୋ ସାଙ୍ଗ ଅଛି ମୁଁ ଯେତବେଳେ ଶାଳ ଶାଳ ପଡା ଯୋଉ ହଁ ବେଲବାଳି ଫେମସ୍ ହୁଏ ରଜ ଆଉ ଏଠି ଶାଳପଡ଼ା ଯୋଉ ଆଇ ଟି ଆଇ କଲେଜ ନା
ଆଉ ପଦମ୍ ପୁର ରଜ ଫେମସ୍। ଆଉ ଆନ୍ଦପୁରରେ ହୁଏ ଯେ ଏତେଟା ନାଓ ନାଇଁ ରଜ ନାହି ଭଲ ବି ହୁଏ। ହଁ ଏବେ ଆଉ ସେ ବିତରେ ଛୋଟ ଛୋଟ ଗାଁ ଅ ଅଛି ଦୁଡ଼ୁଗା ସେଠି ବି ଗୋଟେ ଭଲ ହୁଏ।
ଓ ହୋ ଶାଳପଡା ଜାଣିଚନ୍ତି? ସେଇଟା ତ ଆନ୍ଦପୁର ପାଖରେ ଲାଗିଚି ଆଉ ସେଇ କଲେଜେ ରେ ମୁଁ ଯେତବେଳେ ଆଇ ଟି ଆଇ କରୁଥିଲି ସେତବେଳେ ମୋ ସାଙ୍ଗର ସେଟ କହିଛି ପଦମପୁର ଫଦମପୁର ଆଉ ତ ଫାର୍ଷ୍ଟ ରଜଟା ରେ ବର୍ଷାର ର ଭାର ପଡିଲା।
ପଳେଇଲା ହଁ ହଁ।
ହା ସେକେଣ୍ଡ ଦିନି ଠାରୁ ଅଧା ବର୍ଷା ହେଇଛି ତାପରେ ଯାଇକି ଏ ଥାର୍ଡ ଦିନଟା କିନ୍ତୁ ରଜ ଟା ହେଲା ଆଉ।
ଓ କିନ୍ତୁ ଆଉ ଗୋଟେ ଗୋଟେ ଏକ୍ସଟ୍ରା ଦିନ ହୁଏ ଯୋଉ ବେଲଭାଳିଆ ଆଉ ପଦମପୁରରେ ଆଉ ବାରିନାରେ।
ହୁଁ ନା ନା ପଦ୍ମପୁରରେ ଦୋଳି ଟିକେ ଭଲ ହୁଏ ଆଉ।
ହ ଆଉ ତାପରେ ହଁ ସେ ଏଇଥର ଦେଖିଲି ଦିଇଟା ଯାକ ସମାନ। ଏଠି ରାମଦୋଳି ସେଠି ବି ରାମଦୋଳି। ଏଠ ବେ ଦ ସେଠି ଏତି ଛୋଟ ଛୋଟ ଛୋଟ ଛୁଆଙ୍କ ପାଇଁ ଦୋଳି ସେଠିବି ଛୋଟ ଛୋଟ ଛୁଆଙ୍କ ପାଇଁ ଦୋଳି। ଆଉ ଏ ମାନେ ବେଲବାଡି ଅପେକ୍ଷା ଏଠି ଟିକିଏ ଭଲ ଲାଗିଲା ପଦ୍ମପୁରୁ ରେ। କି ମାନେ ସଜାସଜି କରିଥିଲେ ଲାଇଟ୍ ଲିଚୁ ଲଗେଇଥିଲେ ଏଇଡ଼ା ସବୁ ଗୁଟେ ଭଲ ଲାଗିଲା। ତା
ରେ ଭଲ ସେପଟ ଏରିଆରେ ଭଲ ବି କରନ୍ତି ରଜ ଆମର
ହୁଁ
ହାଲୋ ମୁଁ କହିଲି ବାଲିପାଳ ଜାଣିଛନ୍ତି ନା?
ହଁ ହଁ।
ସେଇଠି ବି ଅଯଗା ଫେମସ୍ ହୁଏ।
ସେଇଠି ପଦମପୁର ଭଳିଆ ନୁହେଁ। ମୁଁ ଦେଖିଥିଲି ଇଏ ଯୋଉ ଭିଡିଓ ଆସିଥିଲା ଇନଷ୍ଟା
ପଦ ମାନେ ଏତେ ଦୋଳି ନୁହେଁ ଆଉ।
ଏତେ ଦୋଳି ନୁହେଁ କିନ୍ତୁ ଟିକେ ଯେମିତି ନର୍ମାଲ ସାଜସଜା ସେମତି ଆଉ ପଦମପୁରରେ କଣ ସେଇଟା ଯଉଁ ରାମଦୋଳିଗୁଡା ଟିକେ ବଡ଼ ବଡ଼ ଦୋଳି ଆଣିକି ଏଠି ଖେଳୁଛନ୍ତି।
ହଁ ମାନେ ଫେମ ହଁ ହଁ ହଁ। ସେଇଟା ଟିକେ ଦେଖିତେ ଭଲ ଲାଗେ ବୁଲିତେ ଭଲ ଲାଗେ ଆଉ।
ଆଉ ଷ୍ଟେଜ ପ୍ରୋଗ୍ରାମ ବି ହେଇଥାଏ।
ହଁ।
ସେଇଟା ଟିକେ ଭଲ ଲାଗେ ଦେଖିତେ ଆଉ।
ହୁଁ ହ
ଆଉ ବାଲିପାରିଲେ କଣ ହବ ମାନେ ଫେମସ ଟିକେ ହେଇଯାଇ
ଏପଟେ ରଜରେ ଆସ ଆସନ୍ତି ସିଙ୍ଗର ମାନେ ଆସନ୍ତି ଆଉ ବଡ ବଡ ଅଭି ଅଭିନୟ ଯୋଉମାନେ କରନ୍ତି ସେମାନେ ଆସନ୍ତି। ଆନନ୍ଦପୁର ମହୋତ୍ସବକୁ ତ ସମସ୍ତେ ଆସନ୍ତି। ମାନେ ଆମର କଣ କହିବାକୁ ଗଲେ ଫେମସ୍ ହେଉଛି ଆନ୍ଦପୁର ମହୋତ୍ସବ ଆସନ୍ତି ସମସ୍ତେ।
ମୁଁ ଯାଇଛି ଗୋଟେ ବର୍ଷ ଆନନ୍ଦପୁର ମହୋତ୍ସବ।
ସ ମାନେ ଆମେ ବି ଯାଇଛୁ।
ଓହୋ। ତମ ଏରିଆ ତମେ ତ ପୁରା ଜାଣିଥିବ।
ହୁଁ ହୁଁ ହୁଁ ଆମେ ଜାଣିଚୁ।
ହଁ ହଁ ସେଇଆ ସବୁ
ଆସିଛନ୍ତି ବୁଲାବୁଲି କରିବା ପାଇଁ?
କୋଉଠି କହିଲ?
ମୁଁ ଚକର ତୀର୍ଥ ତ ଯାଇପାରିଲିିନି ସେଥର ଯାଇଥିଲି ଗୋଟେ ଗୋଟେ ବର୍ଷ ରଜ ଆମର ଯୋଉ ଛେନାପଦୀ ଛେନପଦି କି ଜାଣି ସେନାପତି ତ ବହୁତ ଆଗ ରହିଲାଣି ତା ପଛକୁ ଶାଳ ପୁଣି
ଡଅଁର
ହ୍ୟାଲୋ।
ହଁ ହଁ।
ମୁଁ କହିଲି ଶାଳ ବଣି ଜାଣିଛନ୍ତି ନା?
ହଁ ଜାଣିଛି।
ସେଇ ଶାଳବଣୀ ଯାଇଥିଲି ସେଇଠି ଜଣେ ଭାଇ ଦେଖା ହେଇଥିଲେ କହିଲେ ଜାଲ ଯିବା ଚକରତୀର୍ଥ ତ ତାପରେ ତିନିଟା, ଚାରିଟା ହେଇଗଲା ଯେମିତି ଆମେ କହିଲେ ଚାଲ ପଳେଇବା ଆଉ କଲୁନି ଦେଖିବା ଆଜି ମୁଁ ସେପଟେ ବି ଭଲ
ଚିନ୍ଦାରେ ଯେଉଁ ପଞ୍ଚୁକୋ ବେଳକୁ ଯାତ୍ରାଟା ଗୋଟେ ଭଲ ହୁଏ। ପଞ୍ଚୁକ ଯାତ୍ରା ଟା।
ହୁଁ‌‌। ଚକର ତୀର୍ଥ ସେପଟେ ଏଇ ଦେଖିବା କଣ କେବେ ବୁ
ୟାପରେ ତ ଆଉ ଦେଢ ମାସ ପରେ ଗଣେଶ ପୂ ପୂଜା ଆସିଯାଉଛି ପୁଅ ପିଲାଙ୍କର ରଜ କରିଲେ ସରିବନି।
ହଁ ଗଣେଶ ପୂଜା ହେଲାେ ଆମ ତ ରଜ। ଭସାଣିୀ ଅଲଗା ଭସାଣ ଗଣେଶ ପୂା ହେ ଭସାଣିୀରେ ଆଗେ ଏ ପୂଜା ଗଣେଶ ପୂଜା ପୂଜା ନାଁ ହେଲା ବସାଣି ରେ କଣ କବ ତାପରେ ସ
ଗଣେଶ ହଁ ସେଇଟା ପୁଅ ପିଲାଙ୍କର ତ ଗଣେଶ ପୂଜା ନାଁରେ ଭସାଣି। ଆଉ ଝିଅ ପିଲାଙ୍କ ତା ପରେ ୟା ପରେ ଆସିଯାଉଛି ରାକ୍ଷୀ ପୂର୍ଣ୍ଣିମା ପୂର୍ଣିମାରେ ମାଟି ଆଣିଲେ କଷୁଦ୍ରକୁଣଣି ଆରମ୍ଭ ହେଇଛି
ସେଆ ଖୁଦରୁକୁଣୀ ହେଲା ଝିଅ ପିଲାଙ୍କର ଇଏ।
ହଁ ତାପରେ ପୁଣି ଆଉ କିଛି ମାସ ଯାଇଥିବ ପୁଣି କୁମାର ପୂର୍ଣ୍ଣିମା ପଳେଇ ଆସିବ ଆମ ଏପଟରେ କୁମାର ପୂର୍ଣ୍ଣିମା ବଳଦଆରେ ଫେମସ୍ ମାନେ ଲୋକଙ୍କୁ ଗାଡ଼ି ଅଟକିି କି ଝିଅଝିଆମାନେ ପେଟ ପରା ପିଠା ଖାଇବା ପାଇଁ ଦିଅନ୍ତି। ପଷା ମାନେ ସବୁ ଗାଁରେ ଯେତିକି ଝିଅ ଅଛନ୍ତି ସବୁ ଝିଅ ଯିବେ ଏ ଯେଉଁ ଗାଁ ମୁଣ୍ଡରେ ଗୋଟେ ନଈଟା ଅଛି ସେଠି ମାନେ ଚାନ୍ଦ ବୋସେଇବା ପାଇଁ ଚାନ୍ଦ ବନ୍ଧେଇବା ପାଇଁ ସେଠି ଯାଆନ୍ତି ସେଠି ସବୁ ଝୁ ଛୁଆ ସେଠି ଥାନ୍ତି ସେଇଟା ଗୋଟେ ଦେ ଦେଖିଲେ ଗୋଟେ ସୁନ୍ଦର ଲାଗେ। ଆଉ ସବୁ ଏକା ସାଙ୍ଗରେ ଯାଆନ୍ତି ନା ତ ଗୋଟେ ସେଇଟା ଗୋଟେ ସୁନ୍ଦର ଲାଗେ। ଆଉ ବସେଇକି ଆସିଲା ପରେ ଭୋଗ ଯାହା ବି କରିଥାନ୍ତି। ଅ ମାନେ ସମସ୍ତଙ୍କୁ ଅଟେଇକି ଦିଅନ୍ତି ପେଟ ପୂରା ଭୋକ। ସବୁ ଖାଇବା ପାଇଁ। ଘର ଘର ଭିତରେ ଏ ବି ତାଙ୍କର ଧୁମଧାମ ରେ ପାଳନ କରନ୍ତି ତା ସହିତ ଲକ୍ଷ୍ମୀ ପୂଜା ଟା ବି ହେଇଥାଏ। ଅଟକେଇକି ଦିଅନ୍ତି ସେଇଟା ଗୋଟେ ଆମର ଫେମସ୍। ହଁ ସେଇଟା କଗଲେ କୁମାରକୁୁନଆ ବଳଦୂଆଁରେ ଫେମସ୍।
ଓହୋ
ଆଉ କେଉଁଠି ବି ସେମିତି ଦେଖିବା ପାଇଁ ମିଳିବନି ଯେମିତି ବଳଦୁଆରେ ମାନେ ଧୁମଧାମ ରେ ମିଳୁ।
ଓ ହୋ ଯୋଉ ପଟେ ଏରିଆରେ ଯାହା ଫେମସ ନା ଆଉ।
ତାପରେ ସେକଣ୍ଟପାଳ ଏରିଆରେ ଖୁଦରୁକୁୁଣୀ ଆଉ ସେ ପାଖ ଏରିଆରେ ଏ ଯେଉଁ କୁମାର ପୂର୍ଣ୍ଣିମା। ଆଉ ତାପରେ ଆନନ୍ଦପୁର ପଦମପୁର ରଜ।
ହଁ ଆନ୍ତପୁରରେ ଗଣେଶ ପୂଜାର ବହୁତ ଝଗଡ଼ା।
ହ୍ୟାଲୋ
ମୁଁ କହିଲି ଆନ୍ଦପୁରରେ ଗଣେଶ ପୂଜାାରେ ବହୁତ ଝଗଡା ଭସାଣିଲେ।
ହଁ ହଁ ସେଇଟା ଆନ୍ଦପୁର ଆମେ କଲେଜ ଯାଉଥିଲୁ ଆମେ ଦେଖିଛୁ। ମାନେ ମାନେ ହାଫ କିଲୋମିଟର ପର୍ଯ୍ୟନ୍ତ ତାଙ୍କର ଭସାନି ଲମ୍ବିକି ରହିଥିବ। ହଁ ଚାରି ପାଞ୍ଚ ଟା ଡିଜେ ପିଜେ ଆଣିକି ମାନେ ବଢିଆ ଭାବରେ କରନ୍ତି। ଦିନବେେଳ ଷ୍ଟାର୍ଟ ହେଇଯାଇଥିବ।
ହଁ ତାଙ୍କର ଝଗଡା ଟା ପୁରା ଆଗେ ତୋର ତାଙ୍କ ଯାଇ ବସ
ହୁଁ ହୁଁ ହୁଁ। ତାଙ୍କ ତାଙ୍କ ଭିତରେ ଝଗଡ଼ା ହେଇଥିବ। ତ ଉ ପିଇଆ ପିଇ କରିକି ଝଗଡା କରନ୍ତି କିନ୍ତୁ ସେଥିପାଇଁ ଆମ ବି ମାନେ ଯାଇଥିବି ବାଟ ବାଟେ କଲେଜେ ଆମେ ସେ ବାଟେ ବାଟେ ପଳେଇ ଆସୁ ଆଉ କାହା ସହିତ କାହାକୁ ନା ଅନେଇବୁ ନା କାହାକୁ ଝଗଡ଼ା କରିବୁ।
ଆ ସେଟା ତାଙ୍କର ପୁରା ଝଗଡା ପା ତାଙ୍କର ଆଗେ ବା ଭସାଣି ନମା ମଦ ପିଇଦେଲେ ଆଜି ଦେଲିନି।
ସେ ପିଇକି ଅଧିକ ଝଗଡା କରନ୍ତି। ଆନ୍ଦପୁର ପାଖରେ ତ କାଉଣ୍ଟର ଟା।